ଜୟ ଜଗନ୍ନାଥ।
ଆରେ ଆରେ ଆଜି ମୋର ନୁହଁ ତମ କଥା ଟିକେ ବେଶୀ ମନେ ପଡିଗଲା।
ମନେ ପଡିଲା ଆଜି ବେଶୀ କାହିଁକି ବହୁତ ବେଶୀ ମନେ ପକେଇଲେଣି? ଆଜି ଆପଣଙ୍କ ଫୋନରେ ଚାର୍ଜ ଅଛି କି ନାହିଁ?
ନାଇଁ ଆଜି ବି ମୋ ଫୋନ୍ ରେ ଚାର୍ଜ ନାହିଁ ଚାରି ପରସେଣ୍ଟ ଚାର୍ଜ ହେଇଯାଇଛି। ତିନି ପସେଣ୍ଟ ହେଇଗଲେ ତ ଫୋନ୍ ଟାର ବଟେରୀ ସରିଯାଇକି ସୁଇଚ ଅଫ୍ ହେଇଯିବ ମୁଁ ବି ଆପଣଙ୍କ ସହ କଥା ହେଇପାରିବିନି। ସେଥିପାଇଁ ବାଧ୍ୟହେଇକି ଚାର୍ଜ ଟା ଆଣିକି ବସେଇଲି ଆଉ କଣ।
ଆପଣଙ୍କୁ ଯଦି ମୋ କଥା ଏତେ ମନେ ପଡୁଥିଲା ଆପଣ ଜାଣିଥିଲେ ମତେ ଆପଣ କଲ୍ କରିବେ ବୋଲି ଆ ଚାର୍ଜ ବସେଇଲି।
ମୋର ନା ଏମିତି ହଠାତ ମନେ ପଡିଗଲା। ତାହେଲେ ମୁଁ ହଁ ନାଇଁ ରେ ହଁ ନାଇଁ ରେ ଥିଲି କି ଆପଣଙ୍କୁ କଲ କରିଵି ନା କଲ୍ କରିବିନି। କାହିଁକି ନା ମୋର ତ ବହୁତ ଇଚ୍ଛା ହଉଥିଲା କଲ୍ ନ କରିବାକୁ। ହେଲେ ମୁଁ ଗୋ ଟିକେ ସମ୍ମାନ ଦୃଷ୍ଟିରୁ କଲ୍ ଟା କରିଦେବି କାରଣ ଆପଣ ଯେହେତୁ ମତେ କାଲି କଲ କରିଥିଲେ ଆଉ ମୁଁ ତାକୁ ଉଠେଇ ପାରି ନଥିଲି। କାରଣ ମୁଁ ନା ଟିକେ ବ୍ୟସ୍ତ ଥିଲି ଫାଙ୍କା ନଥିଲି।
ଯେତେ ବ୍ୟସ୍ତ ଥିଲେ ବି ପଇସା ପାଇଁ ତ ଆପଣ ଯେମିତି ହେଲେ ବି ଫୋନ୍ କରିବେ ମୁଁ ଜାଣିଛି।
ହଁ ପଇସା ଯୋଉଠି ମୁଁ ବି ସେଇଠି। ପଇସା ବିନା କଣ ଦୁନିଆ ଚାଲେ କି ଆପଣ ନିଜେ କୁହନ୍ତୁ? ଆପଣ ଯଦି କିଛି ବି ଜିନିଷ କିଣିବେ ଟଙ୍କାଟେ ବି ଦରକାର ଦୋକାନୀ ବାଲା ଟ ବିନା ଟଙ୍କା ଟେରେ ବି ଆପଣଙ୍କୁ କିଛି ଜିନିଷ ଦେବେନି ସେମାନେ କାହିଁକି ଦେବେ ସେମାନେ ବି ବେପାର କରୁଛନ୍ତି ନା ନିଜ ପେଟ ପୋଷିବା ପାଇଁ କିଛି ମିଳିବ କି ବିନା ଟଙ୍କା ରେ। ତ ଟଙ୍କା ତ ସମସ୍ତଙ୍କୁ ଦରକାର ଆପଣଙ୍କୁ ବି ଦରକାର। ମୁଁ ତ ଦେଖିଛି ଆପଣଙ୍କ ମାନେ ମୁଁ ଯେତବେଳେ ବାଲକୁନୀରେ ଥିବି ଆପଣଙ୍କ ଘରକୁ ପାର୍ସଲ ପରେ ପାର୍ସଲ ପରେ ପାର୍ସଲ ଆସୁଥିବ। ଆପଣଙ୍କ ସାନ ଭଉଣୀ ଯାଇକି ପେମେଣ୍ଟ କରିକି ଆସିକି ରଖିବ। ଆଉ ମୁଁ ବି ଯେତିକି ଜାଣିଛି ଆପଣ ତା ପାଇଁ ତ ବେଶୀ ମଗାନ୍ତିନି ଆପଣଙ୍କ ସାଇଜ ରେ ହିଁ ମଗାନ୍ତି ସିଏ ମାରି କିି ପିନ୍ଧେ।
ନାଇ ନାଇ ଆମ ଦି ଜଣଙ୍କର ସାଇଜି ଗୋଟେ। ମାନେ ଆମ ସାଇଜି ପୁରା ଗୋଟେ ହିଁ ଆମେ ଦି ଜଣ ଟିକେ ବଡ ସାନ ହେଇକି ଅଛୁ। ହେଲେ ସାଇଜ୍ ଗୋଟେ କିଛି ଅସୁବିଧା ନାହିଁ ସେ ବି ଟିକେ ଢିଲା ପିନ୍ଧଦବ ଆ ମୁଁ ବି ଟିକେ ଟାଇଟ୍ ପିନ୍ଧିଦିଏ।
ଏତେ ମିଛ ଆଉ କୁହନ୍ତୁନି ବୁଝିଲେ କି? ସେ ଯଦି ବି କୋଉ ଡ୍ରେସ ଟା ଗୋଟେ ଫିଟ କରିକି ତା ମାପରେ ପିନ୍ଧିଥିବ। ମୁଁ ଯାହା ଦେଖିଛି ଆପଣ ଘରେ ଆପଣଙ୍କ ମାମା କୁ କହିକି, ନା ମୁଁ ଏଇ ଡ୍ରେସ ଟା ପିନ୍ଧିବି ମୋ ମାପ ପରେ ଖୋଲା ହବ। ତାପରେ ସେ କହିବେ କି ନାଇଁ ମତେ ଏ ଡ୍ରେସ ଟା ପିନ୍ଧିବାର ଅଛି। ମୁଁ ଏ ଡ୍ରେସ ଟା ପିନ୍ଧିବି। ମୁଁ ବହୁତ ଥର ଦେଖିଛି ଆପଣ ଏମିତି କରନ୍ତି ବୋଲି।
ନାଇଁ ନାଇଁ ସେମିତି କିଛି କଥା ନାଇଁ। ଆପଣ ଭୁଲ ଭାଲ ଦେଖିଥିବେ। ଭୁଲ ଭାଲ ଜାଣିଥିବେ। ଆମେ ଦି ଜଣଙ୍କ ଭିତରେ ବହୁତ ପ୍ରେମ ଅଛି।
ହ୍ୟାଲୋ। ହ୍ୟାଲୋ। ହାଲୋ ମତେ ନା ଆପଣଙ୍କ କଥା କିଛି ଶୁଭା ଯାଉ ନାହିଁ। ହ୍ୟାଲୋ। ନା ମତେ ତ ଆପଣଙ୍କ କଥା କିଛି ଶୁଭୁନି।
ହୁଁ ଆଚିବ।
ହଁ ଏବେ ଶୁଭିଲା।
ହଁ ଆପଣଙ୍କର ବୋଧେ ମୋ ସହିତ କଥା ହେବାକୁ ଇଚ୍ଛା ନାହିଁ। ସେଥିପାଇଁ ଆପଣ ଚାହୁଁନାହାନ୍ତି ହୃଦୟ ଭିତରୁ କଥା ହେବା ପାଇଁ। ସେଥିପାଇଁ ବୋଧେ ଶୁଭୁନି।
ଆରେ ଆରେ ସେଟା ମୁଁ ଆଉ କଣ କିଛି କରି କରିପାରିବିକି ଯଦି କିଛି ନେଟୱର୍କ ପ୍ରୋବ୍ଲେମ ହେଲା କି ଆପରେ ପ୍ରୋବ୍ଲେମ ହେଲା। ସେଥେରେ ତ କିଛି କରିହବନି ନା। ହଉ ସେ କଥା ଛାଡନ୍ତୁ। ମୁଁ ଶୁଣିଥିଲି ଆପଣଙ୍କ ଘରେ ବହୁତ ସାରା ପ୍ଲାଷ୍ଟିକ ର ଫୁଲ ଅଛି। ମାନେ ଯେମିତି ଭୋଜି ଘରିକା ଘରେ ଲଗାନ୍ତିନି? ସେମିତି କା ହିଁ ବହୁତ ସୁନ୍ଦର ସୁନ୍ଦର ଫୁଲ ଅଛି। ଆମ ଦେଖ ଦେଖଥିଲି ଆପଣଙ୍କ ଭଉଣୀ ବି ଗୋଟେ କାନ୍ଥରେ ସେମିତି ପତ୍ରର କରିକି ଲଗେଇଥିଲେ। ଆଉ ଗୋଟେ ଆପଣଙ୍କର କବାଟରେ ବି ଲଗା ଅଛି। ଆଉ ପୁଳେ ଆପଣଙ୍କର ମଧ୍ୟ ଅଛି। ତ ମତେ ମତେ ଦିଟା ସେମିତି ଟିକେ ଫୁଲ ଦେବେ? ମୁଁ ଭାବୁଥିଲି ଆମ ଘରେ ଟିକେ ସଜେଇଥାନ୍ତି।
ନିଶ୍ଚିନ୍ତ ନିଶ୍ଚିନ୍ତ। ଆମର ନା ଦି ବସ୍ତାରେ ପୁରା ବସ୍ତା ତ୍ର ଆଉ ଫୁଲ ଅଛି ପ୍ଲାଷ୍ଟିକ ର। ମୋ ଭଉଣୀ ଗୋଟେ ଜଙ୍ଗଲ କରୁଛି। ସେଇଥିପାଇଁ ସେ ରଖିଛି।
ଓହୋ। ସିଏ ସେଇ ଅଇନାରେ ବି ଟୁଲିପସ ର ନା ସେଟାର ଗୋଟେ ଲଗେଇଥିଲେ ସେମତି ତାଙ୍କ ଅଇନା ରେ ସେ ପ୍ଲାଷ୍ଟିକ ର। ଆଉ ତାପରେ ସେ ଯୋଉ ତାଙ୍କର ସେ ଗାଡି ବି ରଖିଛନ୍ତି ସେଇ ଯୋଉ ଥାକ ଉପରେ। ସେଇଠି ବି କେତେ ସାରା ବହୁତ ସୁନ୍ଦର ସୁନ୍ଦର ରଖିଥିଲେ। ସେତେବେଳେ ତ ମୁଁ ଯେତେବେଳେ ଆପଣଙ୍କ ଘରକୁ ଯାଇଥିଲି ସେ ନଥିଲେ ତ ମୁଁ ପଚାରି ପାରିଲିନି କିଛି। ଆଉ ଆଜି ତ କଲ କରିଛି ସେଥିପାଇଁ ପଚାରିଦେଲି ଆଉ।
ହଁ ଆପଣ ଗୋଟେ କାମ କରିବେ। ଆପଣ ଆସିବେ ଆମ ଘରକୁ ହେଲା। ଯେତେବେଳେ ଆଉ ମୁଁ ରହୁଛି, ମୋ ଭଉଣୀ ରହୁଛି, ଆପଣ ଆସିବେ, ମୁଁ ଆପଣଙ୍କୁ ସେ ଯୋଉ ବ ବ ସ୍ତାରୁ, ଦି ବସ୍ତ ରୁ, କାଢିକି ଦେଖେଇବି ଆପଣଙ୍କୁ ଯାହା ବି ମନ ପସନ୍ଦ ହଉଛି ସେ ସବୁ ନେଇଯିବେ। ଆମେ ଥରେ ମାର୍କେଟ ଯାଇଥିଲୁ। ସେଇ ସବୁ ଫୁଲ ବହୁତ ମାତ୍ରାରେ ନେଇ ଆସିଲୁ। ଟିକେ କମ ପଡିଲା। କାହିଁକିନା ମୋ ଭଉଣୀର ପ୍ରୋଜେକ୍ଟ ହେରିକା ରେ ଦରକାର ହଉଛି। ସିଏ ଏମିତି ଆର୍ଟ ଆଣ୍ଡ କ୍ରାଫ୍ଟ ର କିଛି ଜିନିଷ ବନଉଛି ସେଥିରେ ବି ଦରକାର ହଉଛି ନା। ସେଥିପାଇଁ ଆମେ ବସ୍ତାଏ ଦି ବସ୍ତାର ଯାଇକି ପ୍ଲାଷ୍ଟିକ ର ସୁନ୍ଦର ସୁନ୍ଦର ଫୁଲ ବାଛିକି, ଭଲ ରଙ୍ଗର, ଭଲ ମାନେ ଭଲ କ୍ୱଲିଟିର ବି ସବୁ ବାଛିିକି ନେଇ ଆସୁଛୁ। ଆପଣ ଆସିକି ଥରେ ନହେଲେ ଦେଖ ଦେଖି ଯିବେ ଆଉ କଣ କହୁଛନ୍ତି?
ହଁ ହଁ ଠିକ ଅଛେ। ଆଉ ମୁଁ ଆପଣ ଯୋଉ କଥା କହିଲେ କି ମୁଁ ସେଥିରୁ ବାଛିକି ଆସିଥିବି ଜମା ନୁହଁ। ଆପଣ ପୁଣି ହିଁ ମତେ ବାଛିକି ଦେବେ। ନହେଲେ ତାଙ୍କ ଯଦତି କୋଉଟା ଦରଖ ଶିବ ବାଉଳରେ ମୁଁ ନେଇଆସିଲି ସେଇଟା। ତ ଅସୁବିଧା ହବ ନା ସେ ଖରାପ ଭାବିବେ ମୁଁ ତ ଜାଣିଛି ସେ ନିଶ୍ଚିନ୍ତ ଭାବେ ଖରାପ ଭାବିବେ। ତ ସେମିତି ମୁଁ କରିବିନି ତ ସେତେବେଳେ ଘରେ ଥିବେ ମତେ କହିବ ମୁଁ ସେଥିରୁ ଅଳ୍ପ ନୁହଁ ମାନେ ବେ ସେ ନୁହଁ ପାଞ୍ଚଟା ଖଣ୍ଡେ ନେଇକି ଆସିବି ଖାଲି ଘରେ ଏମିତି ରଖିବାର ହିଁ ଥିଲା। ଏତେ ବି ମୋର କିଛି ପ୍ରୋଜେକ୍ଟ ର ଦରକାର ନାହିଁ। ତାଙ୍କର ଯେହେତୁ ପ୍ରୋକ୍ ଦରକାର ଅଛି ସେ ରଖନ୍ତୁ ଭଲ ହବ।
ନାଇଁ ଏଇଟା ଆପଣ ସତ କଥା କହିଲେ ଏଇଟା ତ ମୁଁ ଭୁଲି ଯାଇଥିଲି କାରଣ ମୋ ଭଉଣୀ ଗୋଟେ ଚଣ୍ଡୀ ତ ସିଏ ହଉଛି ମାନେ ହଉଛି କଣ କହିଲେ ମାନେ ରାଗିଯିବ ମାନେ ପୁରା କଣ୍ଟା ବାଡରେ ଲୁଗା ପକି କେଇକି ଯୋଉ କଳି କରନ୍ତି ସେଇ ଟାଇପର ସେ ବୁଝିଲେ ତ?
ହେ ଆପଣ କଣ ଆପଣଙ୍କ ଭଉଣୀ ଭଷୟରେ ଏମିତି କହୁଛନ୍ତି। ମୁଁ ତ ଜାଣିଥିଲି ଆମ ତାଙ୍କ ତଳ ଘରେ ଯୋଉ ଖୁସି ରୁହେ ଆଉ ସିଏ ସବୁବେଳେ ମିଳିମିଶିକି ଖାଇବା ପିଇବା କରନ୍ତି ଯେତେବେଳେ ଦେଖିବେ ସକାଳ ଆଉ ଦିପହର ମାନେ ଏଇ ଟାଇମରେ ହିଁ ଖାଇବା ଟା ଖୁସି ଦେଇଥିବ ସନ୍ଧ୍ୟା ବେଳ ଖାଇବା ଟା ସିଏ ଦେଇଥିବ। ମାନେ ଅନୁରାଧା ଦେଇଥିବେ।
ହଁ ହଁ ଏଇଟା ତ ଆପଣ ସତ କଥା କହିଲେ କି ମାନେ ଆମ ତଳ ଘରର ଯୋଉ ଝିଅ ସିଏ ବି ସାନ ସିଏ ବି ଚଣ୍ଡି ସେଇଥିପାଇଁ ତାଙ୍କ ଦି ଜଣଙ୍କ ଟିକେ ଭଲ ପଡେ ଆଉ ଆମ ମାନଙ୍କର କାହା ତାଙ୍କ ଦି ଜଣ ମାନେ ଆମ ପରିବାର ଯେତିକି ସଦସ୍ୟ ଅଛନ୍ତି ଆଉ ତାଙ୍କ ପରିବାର ଯେତିକି ସଦସ୍ୟ ଅଛନ୍ତି ଏ ସମସ୍ତଙ୍କଠୁ ମାନେ ସେ ଦି ଜଣ ତାଙ୍କର ସାଙ୍ଗ। ମାନେ ଦି ଜଣ ଗୋଟେ ଲକ୍ଷଣ ଗୋଟେ କାଟାଗୋରି ସବୁ ତ ସକାଳରୁ ସକାଳ ଆଠଟା ନଅଟା ରୁ ଉଠିଲା ପରଠୁ ରାତି ଏ ମାନେ ସନ୍ଧ୍ୟା ପାଞ୍ଚ ଞ୍ଚଟା ଯାଏ ଖୁସି ତାର ଦିନ ଯାକର ଖାଇବା ବ୍ୟବସ୍ଥା କରିବ ଯେମିତିକି ହେଲା ଆମ୍ବ ରସହରିକା ହେଇଗଲା ନଳିଫଳି ହେଇଗଲା ସେ କରିବ ଆଉ ରାତିରେ ମାନେ ସନ୍ଧ୍ୟାବେେଳର ଖାଇବାଠୁ ରାତି ଦଶଟା ଯାଏ ଖାଇବା ହଉଛି ଅନୁରାଧା କରିବ କାହିଁକି ନା ସିଏ ଯୋଉ ମାନେ ଏମିତି ପାସ୍ତା ହେଇଗଲା ମ୍ୟାଗି ହେଇଗଲା ଏ ଯଉ କାଲି ବା ଗୋଟେ କୋରିଆନ୍ ମ୍ୟାଗି ଯାଇକି ଦେଢଶହ ଟଙ୍କା ଦେଇକି ଆଣିଛନ୍ତି ଦେଢ଼ଶହ ଟଙ୍କା ଦେଇକି ଆଣିି ଖାଉଛନ୍ତି ତାପରେ ଗୁପଚୁପ ହେଇଗଲା ଏମତି ମାନେ ଏମତି ଯୋଉ ମମୋ ହେଇଗଲା ଆଉ ଏମତି ଛଣା ଛଣି ହେଇଗଲା କି କିଛି ଲେମ୍ବୁ ପାଣି ଅମୁଲକୁୁଲ ମାଜା ଏଇ ସବୁ ଗୁଡାକ ବି ହେଇଗଲା ଆମ୍ବରସ ହରିକା ତ ଏଗୁଡାକ ବି ରାତି ଯାଏ ତାଙ୍କର ଚାଲିବ ତ ସେଇ ଦି ଜଣଙ୍କର ଭଲ ପଡେ ତାଙ୍କ ତାଙ୍କର ବି ବୟସରେ ବହୁତ ଗ୍ୟାପ୍ କିନ୍ତୁ ତାଙ୍କର ହଉଛି ଭଲ ପଡେ ସମ୍ପର୍କ ଟା ବୁଝିଲେ ତ?
ଆରେ ଆରେ ତମେ ନୁହଁ ଲେମ୍ବୁ ପାଣିରୁ ଗୋଟେ ଭଲ କଥାଟେ ମନେ ପକେଇଦେଲ। କି ମୁଁ ବି ଆଜି ଯାଇକି ଖୁସିକି କହିବି କି ଆମେ ଆଜି ଲେମ୍ବୁପାଣି କରିକି ପିଇବୁ। କାରଣ ଆମେ ଏଇ କଥାଟା ତିନି ଦିନ ହେଲା ଭାବିଲୁଣି। ହେଲେ ଆଜି ଯାଏ ବି ଆମେ ଲେମ୍ବୁପାଣି କରିକି ପିଇ ପାରିଲୁନ ତ ଆଜି ଆମେ ନିଶ୍ଚିିତ ଭାବେ ଲେମ୍ବୁପାଣି କରିକିରି ପିଇବୁ ଆଉ ତାପରେ ଆପଣ ଯାହାବି କହିଲେ ସକାଳ ଖାଇବାଟା ଖୁସି ଦେଖିଲେ ସନ୍ଧ୍ୟାବେଳ ଖାଇବାଟା ଅନୁରାଧା। ଯେତେବେଳେ ହବ ମାନେ ମ୍ୟାଙ୍ଗୋଜୁସ୍ ହଉ କିଛିବି ଦହିପାଣି ହଉ ସେ ସବୁ କଥା ତ ଖୁସି ହିଁ ଦେଖନ୍ତି। ଆଉ ତାପରେ ସେ ତ ଏବେ ଆସିକି ମୋ ପିଠା ବି ଖାଇସାରିଲାଣି। ମୁଁ ପିଠା ଆଉ ଗୁଡ ଖାଉଥିଲି ଚକୁଳିପିଠା ଆଉ ଗୁଡ। ମୋ ମାମା ଆଣିକି ଦେଇଥିଲେ। ସିଏ ଆଣିକି ଟିକେ ଖାଇ ସାରିଲାଣି। ଆଉ କଣ କହିବି?
ଆଉ ମ୍ୟାଗି ଖାଇବା ଲୋକ ଚକୁଳିପିଠା ଖାଉଚ। ଭାରି କଷ୍ଟ ନା?
ହଁ ପରା କଣ କରିବେ? ମୁଁ ଆପଣଙ୍କୁ କାଲି କହିଥିଲି ନା ମୋ ମାମା ଯାହା ଦିଅନ୍ତି ମୁଁ ସେ ସବୁ ଖାଇଦିଏ। ମୋ ମାମାଙ୍କ କଥା ମାନେ। ତ ସେଇ ହିସାବରେ ମୁଁ ଖାଇଦଉଛି ଆଉ କଣ କରିପାରିବି? ନା ଆଉ କଣ କହୁଛନ୍ତି?
ହଁ ମାମାର କଥାଟାକୁ ଭାଙ୍ଗିିବାର ନଥିଲା। ମନ ଦୁଃଖ ଯେତେ ଯା ହେଲେ ବି ହବ। ହଁ ସେ ରୁ କଣ ଅଛି? ଦି ପଦ ଆଁ ହଉଛି ଟିକେ ଖାଇଦିଅନ୍ତୁ। ଆଉ ଖୁସିକୁ ବି ଦିଅନ୍ତୁ। ଆଉ ରାତିରେ ତ ଆପଣ ସେଇ ମ୍ୟାଗି, ଫ୍ୟାଗି ସ୍ନାକ୍ସ, ଇଭିନିଙ୍ଗ ସ୍ନାକ୍ସଟା ବହୁତ ଟେଷ୍ଟି ହବା ଦର କାର ନା। ସେଥିପାଇଁ ଆପଣ ସେଗୁଡାକ ତ ଖାଉଛନ୍ତି ଆଉ ଖାଆନ୍ତୁ। ଆଜି ବି ଆଜି କଣ ଖାଇବାର ପ୍ଲାନ ଅଛି? ରାତିରେ?
ଆରେ ହଁ। ଆମେ ତ ଏଇ ଦି ଦିନ ତଳେ ପାସ୍ତା କରି ଖାଇଥିଲୁ। ଆଜି ଦେଖାଯାଉ ଆମେ କଣ କରିକି ଖାଉଚୁ କି ନ କରିକି ଖାଉଚୁ। ଯଦି ଆମେ ଦି ଜଣ ମାନେ ଖାଲି ଥିବୁ ତାହେଲେ ତ ଆମେ ଆଉ କରିପାରିବୁନି ନା। ଦେଖିବ ଯଦି ଆଜି ଆମ ଆମର କିଛି ଟାଇମ ହେଲା, କାରଣ ମୁ ବହୁତ କାମରେ ବ୍ୟ ସ୍ତରେ ରହି ଯାଉଛୁ। ଠିକ ଅଛି ନା? ଆଉ ଆମେ ବି ଗୋଟେ ଭାବୁଚୁ ସେଇଠି କେତେ ଭଲ ମ୍ୟାଙ୍ଗୋ ର ଆଇସ୍କ୍ରିମ ବନଉଛନ୍ତି। ଆଉ ମ୍ୟାଙ୍ଗୋ ର ଜୁସ୍ ବନଉଛନ୍ତି। ଆମେ ଆମର ବ୍ରହ୍ମେଶ୍ୱର ପାାଟଣା ଛକରେ ଟିକେ ମାନେ ଗୋଟେ ଷ୍ଟଲଟେ ଖୋଲିବୁ ଏଇ ସବୁ ପକେଇବା ପାଇଁ। ତ ଆମେ ସେଇଟା ଭାବିକି ଅଛୁ। ଆଉ ମୁଁ ଆପଣଙ୍କୁ ନିଶ୍ଚିନ୍ତ ଭାବେ କହିବି ଆପଣ ଫାଷ୍ଟ କଷ୍ଟମର ହେଇକି ଆସିବେ।, ନହେଲେ ଆମେ ହିଁ ଆମ ଷ୍ଟଲରେ ଫାଷ୍ଟ କ ଷ୍ଟମର ହେଇଯିବୁ ସେଥିରେ କିଛି ନାହିଁ।
ଆଚ୍ଛା -ଆଚ୍ଛା। ଆପଣ ଦି ଜଣଙ୍କର ତ ପାଠ ଶାଠ ନା ଗନ୍ଧ ନାଇ ସେଇଆ କରନ୍ତୁ। ମୁଁ ବି ଯିବି କି ଆପଣଙ୍କ ଇଏକୁ ଖାଇବାକୁ। ମୋତେ ଫାଷ୍ଟଟା ଫ୍ରିରେ ଦେବେ ବା ପଇସା ଦେବିନିମୁଁ। ବୁଝିଲେ ତ?
ହଉ ଦେଖିଆ। ମୁଁ ତାହେଲେ ରଖୁଛି ପରେ କଥା ହବା।
ହଉ।